ହଁ ଗୁଡ୍ ଆଫଟରନୁନ୍।
ଗୁଡ୍ ଅଫଟରନୁନ। ଆଉ ରଜ ବୁଲାବୁଲି ଏ ବସିଥିଲି ଆଉ।
ଆଚ୍ଛା ଆଚ୍ଛା କଣ କହୁଥିଲା ଗୋଟେ?
ମୁଁ କହୁଥିଲି ରଜରେ କୁଆଡେ ଯାଇଥିଲ ବୁଲିବାଲାଗି?
ହଁ ଏଇ ଯାଇଥିଲୁ କପିଳାସ ହରିଆ ଯାଇଥିଲୁ କିଛି ସାଙ୍ଗ ଛଆ ଏଇ କଲେଜ ସାଙ୍ଗ। ଏଇ ଗାଁ ରୁ ଗୋଟେ ସାଙ୍ଗଟେ ମିଶିକି ଯାଇଥିଲୁ କପିଳାସ। ଆମର ଥିଲା କି ଟିକେ ଝରଣା ଫରଣା ଦେଖିକି ଗାଧେଇବାର ଥିଲା। ଆଉ ଆମେ ଯାଇଥିଲୁ କିନ୍ତୁ ଖରା ଦିନ ପାଇଁ ଗଟେ ସବୁ ଝରଣା ଗରା ସବୁ ଖି ଯାଇଚି ନା ଆଉ କପିଳାସ ଠାକୁରଙ୍କ ଉପରକୁ ବି ସେଠି ଯାଇନୁ। ହଁ ସେମିତି ଟିକେ ମନ ଦୁଃଖ ହେଲା ଟିକେ ଯାଇନୁ ସେ ଯୋଉ କେ ତପୋବନ ଯୋଉ ଜାଗା ଟା ସେଠି ଗୋଟେ ଝରଣା ଥିଲା ସେଟା ବି ଶୁଖି ଯାଇଛି। ହଁ ସେଇ କପିଳାସ ରୁ ଆଉ କେତେ ଅଳ୍ପ ବାଟ ଦେଢ କି ଦିଇ କିଲୋମିଟର ଭଳିଆ ଆଉ।
ତପୋବନ ର ଗୋଟେ ପାର୍କ ଅଛି ନା କଣ ବା?
ପାର୍କ ଭଳିଆ ନୁଅ ମାନେ ସେ ଏମିତି ସେଇ ଯୋଉ ପାହାଡ ଆଡେ ସେ ଯୋଉ ଏଇଟା ହେଇଛି ସେଇଥିରେ ସେମିତି ଆଉ।
ହେଠି ହରିଣ ହରିକା ଷ୍ଟାଚୁ ଅଛି ନା?
ନା ହରିଣ ଷ୍ଟାଚୁ ହେରିକା ତ ନାଇଁ।
ତାହେଲେ ଯୋଉ କପିଳାସ ପାଖରେ ଗୋଟେ ପାର୍କ ଅଛି ଯୋଉଟା ସେ ପାର୍କ ନାଁ କଣ?
ହଁ ସେଇଟା ଗୋଟେ ଜୁଉ ଟେ ଥିଲା ନା କ ସେଠି ଗୋଟେ କପିଳାଶ ପାଖରେ ଗୋଟେ ତଳେ। ସେଇଟା ଗୋଟେ ଜୁଉ ଟେ। ହଁ ସେଇଟା ନୁହଁ ଆମେ କପିଳାସରୁୁ ସିଆଡେ ଗଲୁ ସେ ଯୋଉ
ଓ ତପବନ ଗୋଟେ ଅଲଗା ଜାଗା ନା?
ହଁ।
ଆଚ୍ଛା ଆଛା ମୁଁ ଭାବିଲି ହଉଛି କପିଳାସ ତଳକୁ ଯୋଉ ହଉଛି ଜୁ ଟା ହଉଛି ବୋଧେ ସେଇଟା ହଉଛି ତପବନ ନା କଣ।
ହଁ। ଆପଣ ଏଇଠି ଗୋଟେ ୱାଟର ଫଲ ଗୋଟେ ଯାଇଥିଲୁ ଇଏ କରିବା ପାଇଁ କିନ୍ତୁ। ମିଳିଲାନି ତ ଆଉ ଆମେ ପ୍ରିପାର ହେଇକି ଯାଇଥିଲୁ କି ଝରଣା ଥିବ ମାନେ ଅନଲାଇନରେ ଦେଖୁଥିଲୁ ମ୍ୟାପ ବଗେରା ଦେଖିଥିଲୁ ଭଲ ଝରଣା ହେରିକା ଦେଖଉଥିଲା ଆଉ ପିଲା ବଳୁ ଗଲା ବଳୁ ସେଠୁ ସବୁ ଶୁଖି ଯାଇଛି ଝରଣା ଆମ କପଡା ଫପଡା ନେଇ ଯାଇଥିଲୁ ଗାଧେଇବା ପାଇଁ ହିଁ। ଆଉ ମନ ଦୁଃଖ ଟିକେ ହେଲା ଖାଇ ପିଇକି ତପବନ ଗଲୁ। ତାପରେ ଯୋଉ ସାଇ ମନ୍ଦିର ସାଇ ମନ୍ଦିର ଗଲୁ। ଆଉ ସେଠୁ ବୁଲି ଯାଇ ସାରିକି ଆଉ ସେ ଢେଙ୍କାନଳ ସେଠୁ ସାଇ ମନ୍ଦିର।
ଢେଙ୍କାନାଳ ରେ ଗୋଟେ ସାଇ ମନ୍ଦିର ଅଛି?
ହଁ
ଆଛା ଆଛା ଭଲ ବୁଲାବୁଲି କରୁଛ ତମେ ଆଉ।
ହଁ ସେମିତି ଆଉ ଫାଷ୍ଟ ରଜ ଖାଲି ବୁଲିଲୁ। ଆଉ ସେକେଣ୍ଡ ରଜ ତ କୁଆଡେ ଯାଇ ହେଲାନି ମୁଁ ଟିକେ ଘରେ ଟିକେ ଏଠ ରହିଲି ଦିନମାନ ବି ପାଗ ବୋଧେ ଗାଁଉଳେଇକି ରହିଲା ମୁଁ ଆଉ କଆଡେ ବି ଯାଇ ଥାର୍ଡ ରଜ ବାହାରିଥିଲୁ ଯିବା ପାଇଁ ଏଇ ଯୋଉ ରାମ ରଜା ଯୋଉ ହୁଏ। ଯୋଉ ଯୋକଡିଆ ଆଡେ ସେଠିକି ଯାଇଥାନ୍ତୁ ଦେଖିବା ପାଇଁ ସେ ତ ବେଳକୁ ସେଇ ପାଗ ଖରାପ ହେଲା ବର୍ଷା ହେଲା ତ ରାତି ସାତଟା ଯାଏ ଆଠଟା ଯାଏ। ଆଉ ସିଆଡେ ବି ଆଉ ଯାଇହେଲାନି।
ବର୍ଷା ବର୍ଷି ହେଲା ନା।
ହଁ।
ଆଚ୍ଛା କପିଳାସ ଗଲ ଠାକୁର ଦର୍ଶନ କଲ ନାଇଁ।
ନା ଠାକୁର ଦର୍ଶନ କରିନୁ ତ। ଆମେ ଠାକୁର ତ ଦେଖିଚୁ ଆଉ ସେଥିଲାଗି ଆମେ କହିଥିଲୁ ଟିକେ ଝରଣା ଫରଣା ହେଲେ ଟିକେ ଗାଧେଇବୁ ଟିକେ ତ ଝରଣାରେ ଖରା ଗରମରେ ଟିକେ ଟିକେ ଭଲ ଲାଗିବ ଟିକେ ଝରଣାରେ ଗାଧେଇବା
ମୁଁ କଣ କୁଆଡେ ଯାଇଛି।
ଆଉ।
ନା ଗୋଡୋ ଭାଙ୍ଗି ଯାଇଛି ପା।
ହଁ ହଁ ଯୋଉ ଗୋଡ ଇଏ ହେଇଯାଇଚି ପା ମାନେ ଏପର୍ଯ୍ୟନ୍ତ କଁ ହଁ ମୁଁ ଶୁଣଣିଥିଲି ମୁଁ ତମକୁ ଫୋ ଯୋଉ କହିଥିଲି ନା ଥରେ ମାନେ ତମର ଇନ୍ସିଡେଣ୍ଟ ବାର କେ ମାସେ ଅଲମୋଷ୍ଟ ମାସେ ପରେ ବୋଧେ ମୁଁ ଶୁଣିଲି। ଆଉ ମୁଁ ଫୋନ୍ କଲି। ହଁ ତାପରେ ତ ମୁଁ ଭାବିଲି କି ଏଇ ଦି ଦିନି ପୂର୍ବରୁ ବୋଧେ ହେଇଚି ନା କଣ। ତମେ ଦେଖିଲା ଆଳୁକୁ କହିଲ ମାନେ ତମ ଯୋଉ ଅପ୍ରେଶନ୍ କରିବା ସରିକି ତମେ ଘରେ ଆସିକି ରେଷ୍ଟ୍ ହାରିକା ନଉଚ। ମୁଁ ଭାବିଲି ବୋଧେ ରିସେଣ୍ଟ ହେଇଚି ନା କଁ ମୁଁ ଜ ଜଣଙ୍କ ଠାରୁ ଶୁଣିଲି। ଆଉ ବୋଉ ମତେ କହିଲା ମୁଁ କହିଲି କାଇଁ ମୁଁ ତ ଆଉ
ମାନେ ଏପନ୍ତ ଗୋଡ଼ ଭଲ ହେଇନି।
ନା ଏବେ ଟିକେ ଟିକେ ସେମିତି ରିକୋଭରୀ ହୋଉଛି ଆଉ। ଆଉ ତାପରେ ମାନେ ଗୋଡ ଭାଙ୍ଗିବାକୁ ସବୁଆଙ୍କ ଫେଷ୍ଟିବାଲ୍ ଗୁରା ବି ମାନେ ପାଖାପାଖି ହେଇ ପଡିବାକୁ ର ଜ ରଜ ପରେ ସାଙ୍ଗସାଥୀଙ୍କର ଯୋଉ ବାହାଘର। ଗୋଟେ କୋଉଡା ଏଞ୍ଜୟ କରି ହେଲା ନାଇଁ। ଏ ବଷ ବି ଭାବି ହଁ।
ନେ ଏଇ ବଷ ଭାବିଥିଲୁ ଟିକେ ଯିବୁ ବୋଲିକି ପଞ୍ଚଲିଙ୍ଗେଶ୍ଵର। ପଥମ ରଜ ସେଖେଣ୍ଡ ରଜ ପ୍ଲାନିଙ୍ଗି ଥିଲା ଟିକେ ଯିବୁ ବୋଲିକି ଏଠିକି ହୋଉଛି ଜଗତସିଂହପୁର ଗୋରୋଖନାଥ। ଆଉ ଗୋଟେ ହେଲେ କୋଉଟା ସକ୍ସେସ ହେଲା ନାହିଁ କଁ କରିବା। ଆଉ
ଆଉ ଛଅ ତାରିକରେ ଗୋଟେ ଅଛି ଯୋଉ
ଛଅ ତାରିଖୀ ବାହାଘର ଟା ବି ଯାଇ ହବନେଇଁ କାରଣ ମତେ ଚାଲିବାକୁ କଷ୍ଟ ହୋଉଚି। ମତେ ଟିକେ ଟିକେ ରିକୋଭରି କରିବାକୁ ପଡିବ।
ଆଚ୍ଛା ଆଚ୍ଛା ।
ଥିଲା ମୁଁ ତାକୁ ଏଇ କଥା କହିଛି।
ହୁଁ ହୁଁ ମତେ ବି ସେ କହିଥିଲା। ଅଁ ତମୁକୁ କହିଚି ମତେ ବି କହିଚି ତା ଯୋଉ ବାହାଘର ପାଇଁ ଆଉ ମୁଁ କହିନି ହଉ ଦେଖି ଆମେ ଯିବୁି ଆଉ। କହିଥିଲି ସିଏ ଖାଲି ଆମ ଦି ଜଣଙ୍କୁ କହିଚି ଆମ ଡିଷ୍ଟିକ୍ ରୁ। ଆଉ କାହାକୁ କହିଚି କି ନାଇଁ ତାଙ୍କ ଏଠି।
ଏ କ୍ଲୋଜ ପିଲା ଯୋଉମାନଙ୍କୁ ସେମାନଙ୍କୁ କହିଛି ଆଉ।
ହଁ।
କହିବାରେ କିଛି କଥା ନାଇଁ ମୁଁ ବି ଯାଇଥାନ୍ତି କିନ୍ତୁ ସିଚୂଏଶନ ଖରାପ ହେଇଛିିନା କଁ କରିବା। ଦେହ ଟା ଆଗେ ନା ଆଉ କଣ କରିବା।
ମୁଁ ସେଇ ଗୋଟେ ଏଡିଟିଂଙ୍ଗି ବାଗେରା କରୁଥିଲି ଭାବିହେଲିକି ତାର ଗୋଟେ ଫଟୋ ପ୍ରିଣ୍ଟ ବାହାର କରିକି ଗୋଟେ ତା ଫଟ ଫଟ ଲଗେଇକି ଗୋଟେ ଭଲଟେ ସୁନ୍ଦର କରିକି ଦେବି ବୋଲି। ଫଟୋ ଫ୍ରେମ ଗୋଟେ କଣ କହୁଛ ଗିଫ୍ଟି ସେଇଆ ଦେଲେ ହବ ନା କଣ?
ହଁ ଗିଫ୍ଟି ଦଉନା। ଗିଫ୍ଟି ହଁ ସେଇଟା ସେଇଟା ଗିଫ୍ଟି ଦେଲେ ହଁ ନା ନା ସେମିତି ଗିଫ୍ଟ ଦେଲେ ଭଲ କିନ୍ତୁ ବାକି ତମ ପାଖରେ କଲେକ୍ସନ୍ ଥିବା ଦରକାର।
କଲେକ୍ସନ ମାନେ ହଁ ମୁଁ ମୁଁ ନିଜେ ଏଡିଟିଂଙ୍ଗି କରୁଚି।
ନିଜେ ଏଡିଟିଂଙ୍ଗି କରୁଚ ସିନା କିନ୍ତୁ ତାର ଫଟ ଥିବ ପାଖାପାଖି ବହୁତ ଦୂରେ ଥିବା ଦରକାର ଯୋଉଟା କି ଅଧିକ ଫ୍ରେମ କାଉଣ୍ଟରେ ହେଇପାରିବ।
ବୁଝିପାରିଲିନି ମାନେ?
ମୋ କହିବା କଥା ତର ତମେ ଫଟୋ ଫେ ଓ ଫଟୋ ଫ୍ରେମ ଦବ ତେ ନୁହେଁ କି ଫଟୋ ତା ଦେହରେ ଥିବ ଆଲବମ୍ ବନେଇକି ନୁହେଁ ଖାଲି ଓନ୍ଲି ଫଟୋ।
ନାଇଁ ଆଲବମ ନୁହେଁ। ହଁ ମାନେ ଫଟୋ ଟାକୁ ଗୋଟେ ଫ୍ରେମ ଯୋଉ ବାହାର କରିକି ଯୋଉ କାଚ ବାଚ
ହଁ ହଁ ଏବେ ତ ସେମିତି ଦଉଛନ୍ତି ସମସ୍ତେ ପ୍ରାୟ ହଁ ସେମିତି ହେଲେ ଚଳିବ ଏବେ ତ ସେମିତି ଦଉଛନ୍ତି।
ଗୋଟେ ଏଡିଟିଂଙ୍ଗି କରିକି ମୁଁ ରଖିଥିବି ଗୋଟେ ଦିଟା ଟେମ୍ପଲେରେ ଆଉ ତା ଦିହରେ ଖାଲି ଫ ଫଟ ଲଗେଇବି ତାକୁ ଗୋଟେ ଫଟୋ ମାଗିଥିଲି ତା ଯୋଉ ରିଙ୍ଗ୍ ସେରିମନିର ଆଉ ସେ ଫଟ ଦେଇଚି। ହୁଁ ଭଲ ସେ ଫଟ ଗୁଡାକ ଭଲ ଅଛି ଠିକ ଠାକ୍ ଅଛି ମୁଁ ସେଇଥିରୁ ଭାବୁଚି ୟୁଜ୍ କରିକି ଆଉ ପ୍ରିଣ୍ଟ ବାହାର କରିକି ଆଗୁଆ ରଖି ଦେଇଥିବି ଆଉ ତା ବାହାଘରରେ ଏ ଯିବି ଦେଇ ଆସିବି ଆଉ।
ହୁଁ ଏକାଟିଆ ଯିବା ତାହେଲେ ଆଉ।
ହଁ ମୁଁ ଭାବଥିଲି ତ ଆମେ ଦି ଜଣ ଯାଇଥାନ୍ତେ ବାଇକରେ ପଳେଇଥାନ୍
ହଁ ବାଇକ ରେ ଯାଇଥାନ୍ତେ ଯେ କିନ୍ତୁ ହୋଉଚି କଣ କହିଲ? ଛଅ ତାରିଖ ଛଅ ତାରିଖ ହେଲେ ଆଜିିକି ଆଉ ରହିଲାଣି ଦଶ ଦିନ ଭଳିଆ ନୁହେଁ କି?
ହୁଁ।
ଦଶ ଦିନି ଦଶ ଦିନି ପରେ ହେଲାଣି। ଦେଖିଆ ସେତବେଳେ ଦେଖିଆ ଯଦି କମିଥି ଥିବ ଆଉ ଯଦି କମିଥିବ ଯିବି ନହହେଲେ ଦେଖିଆ ଆଉ କେବେ ଚିନ୍ତା କରିବା ଆଉ।
ଠିକ ଅଛି ସେମିତି କିଛି ନାହିଁ ଆଗେ ଦେହ ଦେଖ ଦେହ ଠିକ ହେଲେ ତାପରେ ପଛରେ ଏଁ ଫୋନ ରେ ବି ଜଣେଇ ଦେଲେ ହବ ଏମିତି ଇସୁ ଥିଲା ବୋଲି ମୁଁ ଯାଇ ହେଲାନି ଆଉ ତା ବୋଲି କଣ ମୋ ଦେହ ଖରାପେ ମୁଁ ଚାଲି ପାରିବିନି ଆଉ ଗାଡି ନେଇ କେମିତି ଯିବି ଗୋଟେ ଗାଡି
ସେ ବାଇକ୍ ମତେ କହିଛି ଡ ଗତ ଦି ମାସ ପରେ ଯାଇକି ବାଇକିରେ ମାନେ ବ୍ୟବହାର କରିବୁ। ତା ପୂର୍ବରୁ ପୁରା ରେଷ୍ଟ ଆଉ ଧୀରେ ଧୀରେ ଧୀରେ ଚାଲିବାକୁ ହବ। ଆଉ କାରଣ ଏପନ ତେ ବଡ ଇଏ ହେଇନି ନା ଠିକ ଠାକ ଜଏଣ୍ଟ ଟା ହେଇନି ନା। ଆଉ ସେଇ ହିସାବରେ ଧୀରେ ଧୀରେ ଧୀରେ ଧୀରେ ବଡିର କାଲସିୟମ ବାହାରିଲେ ସେ ପୁରା କମ୍ପ୍ଲିଟ ହବ ତ ଚେକକ୍ସସାଇଜ ଦରକାର ହଉଛି କାଲ୍ସିୟମ ଇଜିନେଟ ପାଇଁ।
ଆଛା କାଲସିୟମ ପାଇଁ
ମେଡିସିନ ସହିତ ନିଜର ଠିସେ ଟିକେ ହଉଛି ଚଲାବୁଲା ନହେଲେ କେମିତି ହବ?
ଚାଲିବାକୁ କୁଆଡେ ଯାଉଛ ନା
ହଁ ଡେଲି ମାର୍କେଟ କୁ ଯାଉଛି ଆସୁଛି ଘରକୁ।
ଭଲ ପାଖନତ ମାର୍କେଟବି ତ ସେଠି ପାଖ ହବ। ହଁ କଣ କଣା କିଣି କରିବାକୁ ଯଦି ଥିବ କି କଁ ସନ୍ଧ୍ୟାବେଳେ ପଳେଇବୁ। ହଉ ବିଲିଆଲିକି ପଳେଇ ଆସିବ ଭଲ। ଭଲ ଦେଖ ଟିଫିନ୍ ହେଗିରା ଟାଇମରେ ଖାଅ। ଏଇ ତ ମୁଁ ଭାବିଥିଲି କି କେବେଠୁ ତ ଶୁଣିଲିଣି ନା, ମୁଁ ଭାବିଲି ଏବେ ଠିକ ଠାକ ହେଇଯାଇଥିବ ସବୁ।
ମୁଁ ବି ଭାବିଲି ମୁଁ ଭାବିଲି ଖୋଲିବି ନାହିଁ, ମୁଁ ବୋଧେ ଠିକ ହେଇଯିବି। ଯେତେବେଳେ ଖୋଲି ସାରିକି ଗୋଡଟା ଯେତେବଳେ ତଳେ ପକେଇଲି, ଗୋଡ ପକେଇଲା ବେଳକୁ ମତେ ପୁରା ଗୋଟେ କେମତି କେମତି ଲାଗିଲା ଆଉ। ସୋଉଠୁ ସାର୍ କହିଲେ କହିଲେ ନା ତମେ ଏମିତି କଁ ବ୍ୟସ୍ତ ହେଲେ ହବ ଏଇ ସବୁ ଜିନିଷ ବହୁତ ଅତି କମରେ ଛଅ ମାସ ମାନେ କହିଲେ ଯେକୌଣସି ଭଙ୍ଗା ହଉ ଛଅ ମାସ ତାର ହଉଚି ଟୋଟାଲ ଫୁଲ ଟ୍ରିଟମେଣ୍ଟ ହଉଚି ଛଅ ମାସ। ତାପରେ ତମର ଗୋଡ ଭାଙ୍ଗିଛି ଯେହେତୁ ହାତ ଭାଙ୍ଗିଥିଲେ ଚଳିଥାନ୍ତା ମୁଭ୍ ଫୁବ ହେଇଥାନ୍ତା। ଯେହେତୁ ଗୋଡ ଭାଙ୍ଗିଛି ତମେ ସେଇ ଛଅ ମାସ ନବ, କାରଣ ଆମ ବଡିର କ୍ୟାଲସିୟମ ହିଁ ଜଏଣ୍ଟ କରାଏ।
ହୁଁ।
ବୁଝିଲ?
ହଁ।
ଆଉ କ୍ୟାଲସିୟମ ବଡିରୁ ଏତେ ଠିକ ଠାକ ଆମ ଆମ ଏ ଏତେ ପରିମାଣ ଭାରିବ କି ଯେମତି ପଶୁ ପକ୍ଷୀ ଗୁରାଙ୍କର କଁ ଜଏଣ୍ଟ ହେଇଯାଏ ଶୀଘ୍ର, ତମେ ହ୍ୟୁମାନ ବିଙ୍ଗର ପ୍ରୋସେସ ହଉଛି ଛଅ ମାସ। ଏଇଆ ଆଉ, ଖାଇବା ଆଜି କଁ ହେଇଛି?
ମୁଁ ଖାଇଲି ଭାତ, ଡାଲି ଆଉ ଜହ୍ନି ଆଳୁ ଭଜା। ଆଉ ଟମାଟର ଭଜା ହେଇଥିଲା ତେଲରେ ଦଳାଦଳି ହେଇଥିଲା ରସୁଣ ଲଙ୍କା ସହିତ। ଆଉ କାକୁଡ଼ି କାଟିକି ଦେଇଥିଲେ ଆମ୍ବ ଏମତି ଆଉ ମୁଁ ସେଠି ଖାଇଲି ଆଉ, ତମର କଣ ଖିଆ ପିଆ?
ମୁଁ ଏ-ଏଯାଏ ଖାଇନି, ଖାଇନି ଆମର ସବୁଦିନ ଟିକେ ୱାନ ଥାର୍ଟି ରେ ଖାଉ ବୁଝିଲ ନା? ହଉ ସେଇ ହିସାବରେ ଟିକେ ଲେଟରେ ଅଛି ଖାଇବାକୁ ଆଉ।
ହୁଁ।
ଆଉ
ଆଉ ତମେ କାଲି ତାକୁ ତାହେଲେ ଜଣେଇଦବ। ତାକୁ ମାନେ ଜଣେଇଦବ କି ଏମିତି ଏମିତି ଅସୁବିଧା ଯଦି ଯାଇପାରିବନି ତାକୁ ଫୋନ କରିଦବ ଆଉ।
ହଁ ମେସେଜ ମତେ କରିଥିଲା ଯେ, କିନ୍ତୁ ହଉଚି ଆଉ ମୁଁ ଆଉ ତାକୁ ରିପ୍ଲାଏ ଦେଇନେଇ। ବାକି ଜଣେଇ ଦେଇଛି ମୋ ଗୋଡ ଏପର୍ଯ୍ୟନ୍ତ ଠିକ ହେଇନି ବୋଲି, ତା ମ୍ୟାରେଜକୁ ମୁଁ ଯିବା ପାଇଁ ବହୁତ ଇଚ୍ଛାଥିଲା ମୋର କିନ୍ତୁ ଯାଇହବନି କଁ କରିବା।
ହଉ ଠିକ ଅଛି ରେଷ୍ଟ ନିଅ ଆଉ।
ହଉ ଠିକ ଅଛି, ହଁ ପରେ କଥା ହବା।